ହାଲୋ।
କ ଅଁ
ହୁଁ ଉ ଉ ଉ କଣ ଆଜି ରୋଷେଇ ସାର ସାଇଲୁଣି?
ହୁଁ।
ଏ ବା ଚଞ୍ଚଳି ଲୋକ ଆଉ ସଖାଳୁ ଗାଧେଇ ପଇଲୁଣୁ ରୋଷେଇ ସାରି ସାଇଲୁଣି ଆଉ।
ଏ ଯାହାହେଲେ ଭାତ କନି, ଡ଼ାଲି କନି, ଆଉ ଛୁଇଁ ଆଳୁ ବଡ଼ି ବିଲାତି ତରକାରୀ କନି ଆଉ ଟିକେ ଛତୁ ଭାଜିିଦେନି ଆଉ।
ହଁ। ଆଉ ଦି ଜଣ ନା ଆଉ କିଏ ଖାଇବେ ଲୋ? ଆମେ ଦି ଜଣ ହଁ ହଁ ନା ମାନେ ଆଉ ଯୋଉ ମେଡ଼ିକାଲ ରେ ଯାହା କହୁଥିଲି ସେମାନେ ସେମାନେ
ନା ନା ସିଏ ଆସିବେନେଇଁ ଟିକେ ଅଧିକ ବାଟ ତ ସବୁବଳେ ଆସୁନାହାନ୍ତି ଯେ ତଳେ ଆସୁଚନ୍ତି ମୁଁ ଯେତେବେଳେ ଯାଉଚି ନେଇ ଯାଉଛୁ ଏଇଆ ଆଉ। ଉଁ ଯା ଆଉ ତାପରେ ଆସିକିନା ଦି ମାସେ ହେଲାଣି ରହିଲେଣି। କେତେ କିଣିକି ଖାଇବେ କହୁନୁ?
ସେଇଆ ଆହୁରି କେତେଦିନ ରହିବେ?
ଆହୁରି କେତେ ଦିନ ରହିବେ ତାଙ୍କ ଠିକ ଠିକଣା ନାହିଁ। ଗୋଟେ ତାଙ୍କର ଗୋଟେ ହାତ ଚାଲୁ ନଥିଲା ଚାଲଲାଣି। ଆଉ କାଲି ଅଛି ଗୋଡ଼ଟା ଗୋଡ଼ଟା ଇଏ ହେଇଗଲେ ତାପରେ ଘରକୁ ଯିବେ ଆଉ।
ହଁ। ମାନେ ଗୋ ଗୋଟେ ପଟକୁ ପାରାଲିସ୍ ଟାଇପର ପକେଇଦେଲା ବୋଧେ।
ହଁ ତାଙ୍କର ବ୍ରେନରେ ଦିଟା ଷ୍ଟ୍ରୋକ୍ ଏକାଥରେ ହେଇଗଲା ତ। ତଥାପି ଷୋଳ ସତ ଅଠର ଲକ୍ଷ ଭଳିଆ ଖର୍ଚ୍ଚ ହେଲାଣିି ଯେ ତାଙ୍କର ଆୟୁଷ ସୁ ରେ ତ ଖାଲି ମାସେ ଦି ଦିନ ନା ତିନି ଦିନ ରହିଲେ ଆଇଷୁ ଭଡ଼ା କଣ କୁହନି ଗୋ ନା ମାନେ ରୁମ୍ ଭଡ଼ା ଦଶ ହଜାର ଦିନକୁ।
ହଁ।
ତାଙ୍କର କାର୍ଡରେ ପାଞ୍ଚ ଲକ୍ଷ ଟଙ୍କା କଟିଗଲା ଆଉ ଯାହାହେଲା ତାଙ୍କର ହାତରୁ ଖର୍ଚ୍ଚ କରୁଚନ୍ତି ଏବେ ଆଉ।
ଆଁ ସେଇଆ କହିଲି କଣ କରିବା ଆଉ ଯାହେନେ ଜୀବନଟା ଜୀବନଟା ଅଛି ମାନେ ଲୋଭ ଅଛି।
ନା ନା ତାପରେ ସିଏ ବୁଢ଼ା ହେଇଯାଇଥାନ୍ତେ କି ଗୋଟେ କଥା ଆଉ ଧର ହଁ ଏତେ ପଇସା ତ ସିଏ ପା ପିଲା ଲୋକଟା ତାପରେ ଏଠି ଚାକିରି କରୁଥିଲେ କମ୍ପାନୀରେ ଚାକିରି କରୁଥୁଲେ ପାଉଥିଲେ ଯେ ପ ଛୟାଳିଶ ସତଚାଳିଶ ହଜାର ଟଙ୍କା ପାଉଥିଲେ। ମ କହୁଥିଲେ ଏତିକି ତା ଠାରୁ ଅଧିକା ପାଉଥିବେ କିଏ ଜାଣିଛି।
ସେଇଆ ସିଏ କିଏ କଣ ସତ କଥା କୁହନ୍ତି କି କେତ
ହଁ ହୁଁ ତାଙ୍କ ପୁଅ ବି ଚାକିରି କରତେ ହେଇଗଲାଣି ଯେ।
ଅ ହଁ।
ହୁଁ।
ସେ ସେ ସେଇ ତାଙ୍କର ଆଉ ସିଏ ତ କାମ ଫାମ କିଛି କରିପାରିବେନି ଖାଲି ଘରେ ରହିବେ। ଆଉ ସେ ଆଉ କଣଟେ କରିବେ କି ସେ ତ ନିଜ ଦିହ କାମଟା ନିଜେ କରି ପାରିବେନି ଆଉ। ହଁ ଅଛି ଆଉ କଣ କରିବେ। ହଁ।
ହଁ ପରା ତାଙ୍କର ତାଙ୍କର ଏଇନା ଭାରି ପରିସ୍ଥିତି ଭାରି ଖରାପ ଲୋ ସେ ଯୋଉ ଆମ ଅ ଅ ନଣଦେଇ ଗୋଟେ ହବ ତାଙ୍କ ଭଉଣୀ ତାଙ୍କ ନିଜ ଭଉଣୀର ତା ବରର କିଡ଼ିନୀ, ଲିଭର ସବୁ ନଷ୍ଟ ହେଇଗଲାଣି। ହେଲେ ସିଏ ତ ଏକରେ ମଦ ଫଦ ପିଉଥିଲେ ସିଏ ତାଙ୍କ
ସିଏ ତାଙ୍କର ଯାହା ମୁଁ ସେଇରା ତ ବେଶୀ ଖରାପ ସେଇଟା ହେଲା ପିଇନେ ତ ବେଶୀ ଖରାପ ଆଉ। ତୁ ଆଉ କଣ କରିବିବୁଲ ତାଙ୍କର ଆଉ। ସେତ ପି ହୁଁ ହୁଁ ହଁ ଏ ମୋ ଶଶୁର ପରିସ୍ଥିତି ଅଛି କଣ କି? ମୋ ଶ୍ୱଶୁରଙ୍ଗର ପରିସ୍ଥିତି ଆ ସେ- - ପିଇ ପିଇିକା ତାଙ୍କର ସେ ଚାକିରି ଟାଇମରେ ସବୁ ପିଇ ପିଇକା ତାଙ୍କ କିଡ଼ନୀ ଇଏ ହେଲା ଆଉ କଣ କି?
ହୁଁ
ଆଉ ମାନେ କଣ ଆଉ।
ଏଇ ଯୋଉ ହଁ ତାଙ୍କର ସେଇଆା ନା? ଆମ ସେଇ ଯ ତାଙ୍କ ମଝିଆ ଭାଇ ଇଏ ତାଙ୍କ ବଡ ଭାଇ ବ୍ରେନ ଷ୍ଟୋକ- - ମଝିଆ ଭାଇଙ୍କର କ୍ୟାନସର କଣ ପାତିରେ।
ଏ ମା ହିଁ।
ତାପରେ ବି କ୍ୟାନସର ଟା ଏତେ ଶୀଘ୍ର କମିବ ବୋଲି କଣ କିଛି ମାନ ଅଛି।
ସେଇଆ ହେଲା କଥା। ବ୍ୟାନସର, କ୍ୟାନସର ଟା ଆଉ କଡିଲା
ହଁ କଣ ହବ କଣ ନାହିଁ ତାଙ୍କ ଠିକ ଠିକାଣା ନାହିଁ? ଯାହା ହବ ଆଉ କଣ କରିବେ।
ସେଇ ରୋଗ ପାଖରେ ଆଉ ତୁ କଟେ କରିବୁ। ରୋଗ କ ଆ ହାତ କିଛି ବି ତ ନାହିଁ ଠାକୁରଙ୍କ ଭଲ- - ହଁ ପଇସା ଖର୍ଚ୍ଚ କରିବେ ହ ହୁଁ।
କୋଉ ଫ୍ୟାମିଲି ଟା କାହିଁକି କେଜଣେ ଏମିତି ହେଲେ- -
ହେଲେ
ଆମ ସେ ମଝିଆ ଦେଇ ର ମଝିଆ ଜା
ମଝିଆ ଝାଡ଼ା ହବ। ତାର କଣ କିଡିନି ଗୋଟେ ନ- -
ସେଇ ଯାହାର ଯାହା ସ୍ୱାମୀର କ୍ୟାନସର ତା ସ୍ତ୍ରୀର। ହୁଁ ତାଙ୍କ ଦେଖିଲା ଗୋ ଛୋଟ ଛୋଟ ଛୁଆ। ଏଇ ତାଙ୍କ ପୁଅଟା ଏଥର ମେଟ୍ରିକ ପରୀକ୍ଷା ଦବ।
ହିଁ ଝିଅଟା କଲେଜ।
କଲେଜ ପଢିଲାଣି।
ଆଉ କଂ କରିବି ଭାରି ହଇରାଣ। ସେ ମଝି ଏ ଭାଇଙ୍କର ତ ଯାହା ହଉ- - ଚାକିରୀ ବାକିରି ଅଛି। ତ ପଇସା ଫଇସା ରଖିଚନ୍ତି ନ ତାଙ୍କ ପୁଅ ବଡ ହେଇଗଲାଣିି ଚାକି କରିବ ଆଉ ସେ ଚଳିଯିବେ କିନ୍ତୁ ସେ ତାଙ୍କ ମଝିଆ ଭାଇ ଟିକେ ହଇରାଣ।
ଚାକିରି କରିଥିଲେ ହଁ
ଅରୁଆ
ଆଉ କଣ କରିବି ଆଉ।
ମୁବା ହଇ ହଇରାଣ।
ଆଉ ସେଇଭଳିଆ ଇଆରେ ଆଉ କଣ?
ହଁ ଆମେ ତଥା ଆମେ ଗନ ଥର ଯାଉ ଆମେ ପାଞ୍ଚଶହ ହଜାର ଦମୁଁ ଆଉ ତ ବୋଲି ଆଉ ତ ବେଶୀ ତାଙ୍କ ତ ସେଇଠି ଲକ୍ଷ ଲକ୍ଷ ଟଙ୍କା ଯୋଉଠି ଦରକାରେ।
ସେଇଆା ହ ପାଞ୍ଚ ହଜାରଟା କଣିବଲେ ତାଙ୍କ ତ ଦିନକୁ ଖର୍ଚ୍ଚ ବି ତା ଡବଲ୍ ପଳାଉଥିବ।
ହୁଁ ତାଳସଝ ଆଜି କାଲି କଣ କିଲୋ ପାଲି ପା ଆମେ ମୁଁ କହୁଚି ପା ପରିବା ଆମର ଦରଜ ଆମେ ଦି ଜଣ ଲୋକ କେତେବେଳେ କେମିତି ଧରାଯାଉ ଆସୁଛନ୍ତି କିଏ କେମିତି ଆ ଦି ଜଣ ଲୋକ ଆମେ ମିନିମମ୍ ସପ୍ତାହରେ କିଆଣି ପାଞ୍ଚଶହ କି ସାତଶହ ଙ୍କତର ଖାଇଦଉଚୁ ପରିବା।
ସେଇଆ।
ଆଉ ପରିବା ମାର୍କେଟ ତୁମେ ଜାଣିନ ନା କଟକରେ ଯୋଉ ରେଟ୍ ଯାହା ଖାଲି ଷାଠିଏ ସତୁୁରି।
ହଁ ଦଶ କୋଡ଼ିଏ କୋଉଟା ନା ନା। ଇଆଡେ ବି ସେଇଆ ଲୋ ଆଉ ନାହିଁ ଦଶ କୋଡିଏ ଆଉ ଦଶ କୋଡିଏ ବେପାର ଆଉ ନାହିଁ।
ହଁ ଏଇନା ଗାଁରେ ଯାହା ମାର୍କେଟରେ ବି ସେଇଆା ଯାହାର ଯିଏ ବାଡି ଘର କରୁଚନ୍ତି। ଯୋଉ ଅଳ୍ପ ଦି ଦିଟା ବାହାରୁଚି ତାଙ୍କର ଖାଇବା ଚଳି ଯାଉଚି ନୁହେଁ କି। ଆଉ ନହେନେ ନାଇଁ ବାହାରେ ଯିଏ ରହିଲା ଭାରି ହଇରାଣ। ଆମର କଣ ଏଇ କମ୍ପାଲେ କିନ୍ତୁ ଅଛୁ। ସେ ଯୋଉ ଯୋଉ କଣ୍ଟ୍ରାକ୍ଟର ଇଏ କରୁଚି ସିଏ କିନ୍ତୁ ସବୁ ପଇସା ଟା ଦିଏ। ରୁମ୍ ଭଡା ଦିଏ ଆଉ କଣ କହନି ରେସନ ପାଇଁ ବି ଦିଏ ପାଞ୍ଚ ସାତ ହଜାର ଟଙ୍କା ଦେଇଦିଏ।
ଓହୋ।
ଏତେ ଖର୍ଚ୍ଚ ବି ନୁହଁ ଆମେ ସେଥିପାଇଁ ରହିଯାଉଚୁ ନା ନହେନେ ନାଇଁ କୋଉଠି ପନ୍ଦ କୋଡି଼ଏ ହଜାର ଦରମାରେ କେ ଦେଖେ ତୁ ବାହାରେ ରହିକିନା ଚଳିପାରିବୁ।
ସେଇଆ। ହେଇରା କୋଉଠି ତୁ ଚଳିପାରିବୁ ନା ଆର ଗାଉଁଲି ଜାଗାରେ କୋଡ଼ିଏ ହଜାର ଟଙ୍କା ହଉନି ଆଉ ତୁ ହେଲା କଣନ୍ତି ତା ବଜାର ଟାଉନ୍ ଉପରେ କୋଡ଼ିଏ ହଜାର କମେଇ
ହୁଁ। କାମ ସେଇଥିପାଇଁ ସେ ଏବେ ଟିକେ ହେଇଯାଉଛି।
ହଁ।
ଆଉ ନହେନେ କଣ କି?
ଆଉ। ହଁ କରୁଚ ଏଇନାକେ ଶୋଇଛୁ ବୋଧେ।
ଖାଇ ଖୁଆକି ଆଇଲୁ।
କିଏ ଲୋ?
ଆଲୋ ତୁ ଖାଇକି ଆଇଲୁ ନା ଲୋ?
ଲୋ ଖାଇକି କୁଆଡ଼େ ଆସିବୁ ଏ ଛୁଆ ତ ଆସିନାହାନ୍ତି ଆସିବୁ କୁଆଡ଼େ।
ପୁଣି ଯିବୁ ଛୁଆଙ୍କୁ ଆଣିତେ ବୋଧେ।
ହଁ ଜିମି କେତେ ସାଢ଼େ ବାରଟା ହେଲାଣି ହେଲା ବାରଟା ସଇଁତିରିଶି ହେଲାଣି। ଯିମି ଆଉ ଏଇ ଯାଉଚି ବନ୍ଦ କରିଦେଇକି ଯିମି ଆଉ। ଆଉ ଛୁଟି ହେଇଯିବଣି।
ସେ ବନ୍ଦ କରିଦେଇକି। ବ୍ଲାଉଜ ଗୋଟା କେତେ ଟଙ୍କା ନେଉଚୁ ଲୋ?
ମୁଁ ଏଇ ପ୍ଲେନ୍ ବ୍ଲାଉଜ୍ ତ ସେଇ ଦେଢ଼ଶହ ଟଙ୍କା ଆଉ
ଅଧିକା ବଡ ହେଲା ମାର୍କେଟରେ ପା ଲୋ କେତେ ରେଟ୍ ମୁଁ ବା ଖାଲି ପ୍ଲେନଟେ ସିଲେଇ କନି ଏଇ ଅଞ୍ଜୁ ସାମାନ୍ୟ ଜାଣିଚୁ ନା ତିନିଶହ ଟଙ୍କା ନଉଚି ଗାଁରେ।
ନା ଲୋ ଅଁ ଶୁଣୁ ଏଠି କଣ ମେଞ୍ଚେ ଦୋକାନ ଯାହା ହେନେ ସମ ମୋତେ ଟେଲର ଦୋକାନ ଦେଇଛନ୍ତି ଅଧିକାଂଶ।
ହଁ ହଁ ହଁ ତୁ ଯଦି ଅଧିକା ରେଟ୍ କହିବୁ ସିଏ କହିବ ହେଠି ସିଏ କମ୍ ରେଟ୍ କହୁଚି ସେଠି ସେଦିନ
ତାପରେ ଦେହରା କଣ ଅଧିକ ନେଇଗଲେ କଣ ଇଏ କରିଦବୁ ନା କଣ ଏଁ ସେ ଗୋଟେ ଲୋକଟେ ଦେ ପରିଶ୍ରମ କରୁଛି ତାପରେ ଶୁଣ ଲୋକ ପାଖ ଟିକେ ଜାଣନ୍ତୁ ଭଲିକି ତାପରେ ଯାହା କହିଆକୁ। ଏଇନା କେଉଠି ଲୋକ ପାଖ ଜାଣି ଜାଣିନାହାନ୍ତି ଏତେ ତାପରେ ଶୁଣ ଏଠି ପାଖ ପାଖରେ ଏ ତେଲ ଦୋକାନ ବି ଅଛି। ଆଉ ଅଧିକ ରେଟେ କନେ ଲୋକ ହେଲା କନ୍ତି ସମସ୍ତେ ଦେବାକୁ ଭ କଇବେନି ତାପରେ ଏଇ କଟନ ବ୍ଲାଉଜ୍ ରେ ଏଇଠି ବି ଜଣେ ନଉଚି ସେଇ ତିନି ଛଅ। ଦୁଇଶ ତିନିଶ କଟନ ବ୍ଲାଉଜ୍ ଟେ ତୁ ଶୁଣୁ ଆଣିଆ ସେ ଗୋଟେ ଶଢ଼ୀଟେ ଆଣିଥିବ ଛଅଶ ସାତଶ ଦେଇକି ତୁ ନବୁ ଦୁଇଶ ଟଙ୍କା ଗୋଟେ ବ୍ଲାଉଜ୍ ଟେ ସି
ଗୋଟେ ହଁ ଗୋଟେ କଟନ ଶାଢୀରେ ସେ ନଅଶ ଟଙ୍କା ଖର୍ଚ୍ଚ କଲେ ସେ କହିବ ଆରେ ତା ଅପେକ୍ଷା ସେମିତିଆ କଲର ମୋର ବ୍ଲାକ୍ ଟେ କିଣିଦେଇ ପିନ୍ଧିଦେବି।
ସେଇଆ। ସବୁଦିନ ର
ହେଲେ ବୋଲି ମୁଁ ସେଇଆ ଅଞ୍ଜକୁ ମୁଁ ଅ ଞ୍ଜୁକୁ ମୁଁ କହିନି ମାନେ ତୁ ଏତେ ଟଙ୍କା ନଉଚୁ ନାଲୋ ଖାଲି ପ୍ଲେନ୍ ସିଲେଇ କରିବୁ କିଛି ତ ଡିଜାଇନ୍ ଫିଜାଇନ୍ କିଛି ନୁଅଁ। ଆଉ ହେଲା କଣ ତୁ ଏତେ ନଉଚୁ ମୁଁ କହିଲି ପାଟ ଶାଢୀରେ ଖାଲି ପ୍ଲେନ୍ ସିଲେଇ କଲେ କେବଳ ଏଇ ଅଧିକା ପଇସା ନେବେ ବୋଲି ମୁଁ ପ୍ଲେନ୍ ସିଲେଇକୁୁନି କିନ୍ତୁ ଦେଖିଲା ବଳେ ସେ ତିନିଶ ଟଙ୍କା ନେଲା ସିଏ।
ଦେଇ ଦେଇଥିନି ତାକୁ ପଚାରିବ। ଆଉ ସେଇଆ ସେ ହେଲା କହନ୍ତି
ଆ ସିଏ ତାପରେ ଏକୁଟିଆ ଗୋଟେ ଦୋକାନ ଦେଇଛି ନା ସେଇ ନା ତାର ଏକୁଟିଆ ସେ ସିଲଉଛି ନା ଦେ ଗୋଟେ ମାନେ ଶାଢୀ ଟେ କିଣିବୁ ମାନେ ଦେ ତା ସାଙ୍ଗେ ବ୍ଲାଉଜ୍ ଟା ନ ପିନ୍ଧିଲେ ଭଲ ଲାଗିବନି ରଖିକି କଣ କରିବୁ ସେଥିପାଇଁ ଗୋଟେ ସିଲେଇ କରି
ସେଇଆ ଆୋ ଏ ଲାଗ କନ୍ତି ହେଣି ସେ ଆସିବେ ଏଇ ଗୋଟା ଘରକୁ ସେ ଆସିବେ ନାଇଁ କି?
ହଁ ଗୋଟେ ବେଳେ ଆସିିନେ ଯେ ସେଇଠି ସାଙ୍ଗେରେ ଖାଇଦମୁ। ଖାଇ ଦେଇକି ତାପରେ ଧୁଆଧୁଇ କରିଦେଇକି ଟିକେ ଶୋଇମି ତାପରେ ମୋବାଇଲ୍ ଚଲେଇମି ଆଉ।
ହଁ ସେଇଆ ଆଉ କଣ କରିବ ଆଉ। ଏକୁଟିଆ ରହିଲେ ଆଉ କଣ କରିବୁ ମୋବାଇଲ ମୁଁ ତ ସେ ମୋ ତ କାମ ସଇଲେ ମୁଁ ମୋବାଇଲ୍ ଦେଖୁଥିମି ବସିକି।
ମୁଁ ଏଇଟା ଗୋଟେ ବଢିଆ ହେଲା ଯେ କଣକନି ଗୋଟେ ଗୋଟେ ସଂସ୍ଥା ଯାହା ଗୋ ଟେ କାମ କରିବୁ ହଉଲୋ ତୁ ଯା ତୋ ପୁଅ ହେରିକା ଙ୍କୁ ଆଣିବୁ ଆଁ।
ଦଶ ମିିନିଟ୍ ହେଇଗଲାଣି
ହଁ ହଁ।
ହଁ
ହଉ
ହଉଦ